ହ୍ୟାଲୋ।
ଶୁଭ ସକାଳ ଜୟ ଜଗନ୍ନାଥ ଶୁଭ ସକାଳ ଜୟ ଜଗନ୍ନାଥ।
ହଁ ଶୁଭ ସକାଳ ଜୟ ଜଗନ୍ନାଥ ଆଉ କଣ କେମିତି କଣ ମନେ ପଇଲା ଆମ କଥା ଫୋନ ଲଗେଇଲେ।
ହଁ ମୁଁ ଏମତି ବସିଥିଲି ଭାବିଲୁ ବହୁତ ଦିନ ହେଲାଣି କଥା ହେଇନି ତ ମ୍ୟାଡାମ ନାହାନ୍ତି କି?
ନାଇଁ ମ୍ୟାଡାମ ଥିଲେ କହିଲଠି କିଲେ କଣ ତାଙ୍କ ବୋଉ ଡାକିଲେ କହିଲେ ଟିକେ ନହଲେ ଟିକେ ଭାଇ କଥା ହବ ମୁଁ କହିଲି କିଏ ନା ଏମତି ଏମିତି ମତେ କହିଲେ। ଆଉ ଦଉନୁ ଟିକେ କଥା ହେଇଯିବା ଆଉ କଣ ଆଉ ତମ କିଛି ଅସୁବିଧା ଅଛି କି?
ନାଇଁ ନାଇଁ ମୁଁ ସେଆ ପଚାରିଲି ଏବେ ତାଙ୍କ ସହିତ କଥା ହେଇଥିଲି ତ ଆପଣ ଧରିଲେ ଫୋନ।
ହଁ ହଁ ଆଉ ସେ ମତେ ଦେଲେ ଭାଇ ଟିକେ ନିହ କଥା ହେଇଯିବ ମୁଁ କହିଲି ହୋଉ ହୋଉ ଦଉନ କଥା ହେଇଯିବା ଆଉ। ହଁ କୁହନ୍ତୁ, ଆଉ କଣ ସବୁ ଖବର ଦେହ ପା ଭଲ ତ।
ହଁ ହଁ ଭଲ ଆପଣ କେମିତି ଅଛନ୍ତି?
ହଁ ମୁଁ ବହୁତ ଭଲ ଅଛି।
ଆଚ୍ଛା।
ଆଉ ତମେ କଣ ସକାଳେ କଣ ଖାଇଥିଲେ କଣ?
ଆପଣ କଣ କରୁଛନ୍ତି?
ମୁଁ ଅଭିକା ତମେ ଫୋନ କଲ ତମ ସାଙ୍ଗେ କଥା ହଉଛି ଆଉ ତମ ମାନେ କଥା ହେଇସାଇଲା ପରେ କୁଆଡେ଼ ଯିବା କଣ କରିବା ଭାବିବା ତାପରେ ଆଉ ତମେ କଣ ଖାଇଛ କଣ ସକାଳୁ କୁହ?
ଆ ସକାଳୁ ଏମିତି ନର୍ମାଲି ଜଳଖିଆ ଟିକେ କଂଖିଆ ହେ
ନର୍ମାଲ ସେ ଜଳିଖିଆଟା କଣ କି କହୁନ ଟିକେ ଆମେ ଶୁଣୁ।
ଜଳଖିଆ ଉପରେ ରୁଟି ଆଉ ମଟର ତରକାରୀ।
ରୁଟି ମଟର ତରକାରୀ ଯାହା ହୋଉ ବହୁତ ଭଲ ଖାଦ୍ୟ। ରୁଟି ମଟ ତକାରି ମାନେ ସବୁଦିନ ରୋଜ ନା ଏମିତି ମାନେ ଆଜି ଗୋଟେ ହେଇଛି ତମ ପାଇଁକି। ମଟର ତକାରି ନା ପଖାଳ ଫକାଳ ଖାଆନ୍ତି ନା ଖାଆନ୍ତିନି?
ନାଇଁ ହଁ ସିଏ ଖିଆ ହୁଏ କିନ୍ତୁ ସକାଳୁ ପ୍ରାୟତଃ ଛୁଆ ଟିଉସନ ଯିବେ ସବୁ କ୍ଲାସ ଯିବେ ଆସୁ ଆସୁ ଚାରି ପାଞ୍ଚ ଘଣ୍ଟା ଡେରି। ତ ସକାଳୁ ସେଥିପାଇଁ ତରକାରୀ ପତ୍ର ହେଇକି ଖାଇବାକୁ ଦିଛେମଳେ ଆମେ ଖାଇଦବୁ ଆଉ।
ଆଚ୍ଛା ଆଉ ଆଉ ତମ ଆଜି ଖରାବେଳେ କଣ ରୋଷେଇ କଣ ପ୍ରସ୍ତୁ କରିବ କଣ ତା ବିଷ ଟ ପ ଶୁଣୁ ଆଜି କଣ ଖାଇବା? କରିବେ?
ହଁ ଖାଇବା ପିଇବା ସେମିତି ଏତେ କିଛି ଏପର୍ଯ୍ୟନ୍ତ ସ୍ଥିର କରିନି କଣ କରିବି। ଅ ଆଗକୁ ଭାବିବି। ଦଶଟା ଏଗାରଟା ପରେ ମୁଁ ଚିନ୍ତା କରିବି କଣ କରିବି ବୋଲି।
ହଉ ମାନେ କଣ ହଁ ମାନେ ଟେ ଲେଟାନେ ଖାଇଛନ୍ତି ଟିକେ କାମଧଣ୍ଡା ଟିକେ ଅଛି କାମ ସାରିଲା ପରେ କଣ ଗୋଟେ କରିବେ ଏଇଆ ଆଉ।
ସାଧାରଣ ଭାବରେ ଭାତ ଡାଲି ହବ ବାକି ତରକାରୀ ଉପରେ କଣ ହବ ଛୁଆ ଆସିଲା ପରେ ଯାହା କରିବି ତାଙ୍କ ଇଚ୍ଛା।
ଆଚ୍ଛା ଆଜି ଆଜି ତ ରବିବାର ଆଜି ତମେ ଗୋଟେ କଣ ଭାବି ମାନେ କଣ କୁ କୁକୁଡା ଝୋଳ ଛେଳି ଜଳ କଣ କଣ ମାଛ ଝୋଳ ହବ କିଛି ଅଛି ୟା ଉପରେ
ନାଇଁ ନାଇଁ ରବିବାର ସୂର୍ଯ୍ୟଙ୍କର ସୂର୍ଯ୍ୟ ନାରାୟଣଙ୍କ ବ୍ରତ କରୁ ତ ତ ଆଇଁଷ ଖାଉନାହି।
ଯାହା ହଉ ତମେ ବହୁତ କିଛି ହଉ ହଉ ଆଉ ସବୁ କଣ ଘରେ ସବୁ କିଏ କିଏ ଅଛନ୍ତି କଣ କରୁଛନ୍ତି କଣ ଟିକେ କୁହନ୍ତୁ।
ହଁ ଘରେ ସମସ୍ତେ ଭଲ ଅଛନ୍ତି ଆଉ ଆମ ଘରେ ବାପା ମା ଏ ସମସ୍ତେ ଅଛନ୍ତି। ଆଉ ଆପଣ କଣ କରନ୍ତି ମୁଁ ସେଆ ପଚାରୁଛି?
ମୁଁ କିଛି ନାହିଁ ଘରେ ଅଛି। ଆଉ ଏଇ ଯଉ ବିଲ ବାଡି ଚାଷ ଟିକେ ଦେଖେ ଆଉ କଣ କରିବି ଆଉ ମୋରଉ କାମ କଣ ଘର ସମସ୍ୟା ସବୁ ହଁ ଆଁ କଣ କହିଲେ। ହଁ ଚାଷ ଜମି ଅଛି ଚାଷ ଫାସ ଟିକେ କରୁ ଆଉ କଣ?
ଆଚ୍ଛା ଏବେ କଣ ଏବେ ତ ବର୍ଷା ବର୍ଷା ଜମା ହଉନାହିଁ ଚାଷ କେମିତି କଣ? ତ ବିଲ ବି କାଦୁଅ ହେଇ ନଥିବ ତଳି ପଡିବା
ନାଇଁ ଏବେ ତ ଦେଖ କଣ ଏଇ ସବୁ ଯେମିତି ସମସ୍ୟା ହେଲାଣି ବର୍ଷା ଫର୍ଷା ନାହିଁ ଆଉ ମରୁଡି ମରୁଡି ହବାର ଆଶଙ୍କା ଅଛି ଆଉ କଣ କରିବା ଲୋକ। ଲୋକ ତ ସବୁ ଆଶା କରିଛନ୍ତି କେମିତି ମୌସୁମୀ ଟଏ ଆସିଲେ ବର୍ଷା ହେଲେ ଆଉ ଟିକିଏ ପାଣି ମଣି ହେଲେ ଟିକେ କଣ ସବୁ ଆମର ଖେଳଆ ଫେଳିଆ ସବ ମାନ ଯେମତି ତଳି ଫଳି ପକେଇବେ କି କଣ କରିବେ ସେ କାମ ହବ ଅବସ୍ତା ତ ନାଇଁ କି ଲୋକ ସବୁ ମୁଣ୍ଡରେ ହାତ ଦେଇ ବସିଛନ୍ତି ଆଉ ତମ ସାଡରେ କଣ କେମିତି ମାନେ ମାନେ ବ୍ୟବସ୍
ହଁ ଆମର ଏପଟେ ବି ସେଇ ସେଇ ପ୍ରକାର ଅସୁବିଧା କାହିଁକିନା କେନାଲ ପୁରା ଶୁଖିଲା କେନାଲ ରେ ବି ପାଣି ଆସୁନି ନଈ ଯୋଉ ଧାରା ଟା ଆମର ଆସିଛି ଗାଁ ଭିତରକୁ ଅ ସେ ଧାରା ଟା ବି ଶାଖା ଟା ବି ଶୁଖି ଯାଇଛି।
ଆପଣଙ୍କ ଘରଟା କୋଉଠି କହିଲେ?
ଆମ ଘର ଏପଟେ ଆମର ଯୋଉ କିଶୋର ନଗର ମହାନଦୀ ଦେଇକି ଅଛି।
ଈଶ୍ୱର ନଗର ମହାନଗର ଆଚ୍ଛା ହଉ ଆଉ ତମେ ସେଠି କଣ ସବୁ ମାନେ ମେଳା କି କଣ ସବୁ ସେଠି ତମ ହଉଛି ନା କିଛି ଅଛି ନା ଇଏ?
ନାଇଁ ସେ ଏବେ ତ ସେମିତି କିଛି ନାହିଁ ଆମର ଏଇଠି ପାଖରେ ଗୋରେଖନାଥ ଆଉ ସାରଳାଙ୍ଗ ମନ୍ଦିର ପାଖ ହଉଛି ଆମ ଘରଠୁ ତ ସେଇଠି
ଗୋରେଖନାଥ ତ ସଳ
ଗୋରଖନାଥ ବୋଧେ ହବ କୋ ବାଇଶ୍ କିଲୋମିଟର।
ହଁ ହ ପୁରା ପାଖ ପାଖ କେତେଥର ଗଲେଣି କେତେଥର?
ହଁ ନା ବହୁତ ଥର ଯାଇଛୁ ଯେତେବେଳେ ସୁଯୋଗ ପାଉଛୁ ଆଉ।
ଆଚ୍ଛା ଆଚ୍ଛା ସମିିତ ହଁ। ତାଙ୍କ ଡୋରି ଲାଗିଲେ ସମସ୍ତେ ସୁଯୋଗ ପାଇଲେ ଯାଆନ୍ତି ଆଉ, ଆଉ କଣ ସବୁ? କୁ ଉ କୁଆଡ଼େ ଯି ଆଜି ଯିବା ଯିବି କୁଆଡ଼େ ଅଛି?
ହଁ ଆଜି ନାଇ ବୁଲାବୁଲି ନାହିଁ ଗୋଟେ ସେ ଆମ ପୁତୁରାଙ୍କର କଲେଜ ଯିବାର ଅଛି ତାଙ୍କର ବୁଝିବା ପାଇଁ ଯେ କି ସେ ଆଗକୁ କଣ ପଢ଼ିବେ, ତାପରେ କୋଉ କଣ ପଢ଼ିଲେ କେମିତି କୋଉ ଜାଗାରେ ସେ ଯ ଚାକିରି ଟା ପାଇପାରିବେ ଜଲଦି। ସେଥିପାଇଁ ଟିକେ ବୁଝାବୁଝି କରିବାକୁ ଯିବାର ଅଛି।
ଓହୋ! ତମେ ତମେ ବି ଯିବ ବୁଝା ବୁଝି କରିଆକୁ ଏଁ?
ହଁ ହଁ।
ହଁ ବହୁତ ଭଲ ବହୁତ ଭଲ ଆଉ ସବୁ
ଏବେ ବିଲ କାମ ଲାଗି
ଆଉ ତମେ କଣ ହଁ ଆଉ ତମେ କଣ କୋଉ ଜାକେ ପଢ଼ାପଢ଼ି କଲ କଣ ଆଗକୁ କଣ ପାଇଁ ପ ଭାବୁଥିବ କରିଆ ପାଇଁ ନା ନାହିଁ?
ହଁ ହଁ ମୁଁ ମୋର ସରିଛି ଗ୍ରାଜୁଏସନ ଆମର ସ୍ନାତକ ସରି ଯାଇଛି ମୋର। ଆଉ ତାପରେ ମୁଁ ଆମର ଯୋଉ ଔଷଧରେ ବି ଫାର୍ମା ସାରିକି ଯୋଉ ଡିପ୍ଲୋମା ସାରିକି ଡିଗ୍ରୀ ସାରିଛି ମୁଁ। ଔଷଧରେ ହଁ ଆଉ ବତ ର୍ତମାନ ଚାକିରୀ ପାଇଁ ବ୍ୟବସ୍ଥା କରୁଛି, ପଢ଼ାପଢ଼ି କରୁଛି ତା ଭିତେରେ ସମୟ ପାଇଲେ ଛୁଆ ମାନଙ୍କୁ ପଢ଼ଉଛି, ଏଇ ଟାଇପ୍ ର କାମ ସବୁ ଚାଲିଚି।
ହଁ।
ତାପରେ କ୍ୟାରିଅର ଉପରେ ଯିଏ ବି ମାନେ ବୁଝିବାକୁ ଆସୁଛନ୍ତି କିକି ଉଁ କଣ ପଢ଼ିଲେ କେତେ ଜଲ୍ଦି ଚାକିରି ହବ କି କୋଉ ଲାଇନ ରେ ଗଲେ ତାଙ୍କୁ କୋଉ ଦିଗରେ ଗଲେ ସୁବିଧା ହବ ଚାକିରି ପାଇବାକୁ। ତ ମୁଁ ତା ଉପରେ ବି ସଜେଷ୍ଟ କରୁଛି ସମସ୍ତଙ୍କୁ, ଏଇ ଟାଇପ୍ ର କାମ ସବୁ ମୁଁ କରୁଛି ବର୍ତ୍ତମାନ।
ତମେ ରଥଯାତ୍ରା କଣ ତମ ପାଖରେ କଉଠି ସେଠି ହୁଏ, ନା ତମେ ତୁ କୋଉଠିକି ଦେଖିବାକୁ ଯା କଣ କେମିତି ରଥଯାତ୍ରା କେମିତି ପାଳନ କର ଟିକେ କଣ ଦେଖା, ଇ
ଏଇଠି ପାଖେରେ ଜୟପୁରରେ ଜଗନ୍ନାଥଙ୍କ ମନ୍ଦିର ଅଛି ଆମେ ସେଇଠିକି ଯାଉ।
ଜୟପୁରରେ କୋଉ ଜୟପୁରରେ କହିଲେ?
ଏଇଟା ହଉଛି ଜୟପୁର ହଉଛି ଆମର ଜଗତସିଂହପୁର ଜୟପୁର ଯୋଉ।
ଓହୋ! ମୁଁ କହିଲି ଆମ ଗାଁ ପାଖରେ ଗୋଟେ ଜୟପୁର ଅଛି ତ।
ହଁ ନାଇଁ ନାଇଁ ଆପଣ ଚମ୍ପାପୁର ଜୟପୁର କହୁଥିବେ।
ହଁ ହଁ ଠିକ୍ ଠିକ୍ ତମେ ଏଠି କଣ ବନ୍ଧୁବାନ୍ଧବ କିଏ ଅଛନ୍ତି କି?
ନାଇ ଚମ୍ପାପୁର ଜୟପୁରରେ ମୋ ବାପା ଯିଏ ସିଏ ତାଙ୍କର ଗୋଟେ କ୍ଲିନିକ ଥିଲା ସେ ସେଠି ଟେଷ୍ଟ ଫେଷ୍ଟ କରୁଥିଲେ। ରକ୍ତ ପରୀକ୍ଷା ସବୁ କରୁଥିଲେ, ହଁ।
ହଁ।
ନାଇଁ ବର୍ତ୍ତମାନ ତ ଆମର ସେପଟେ କେହି ନାହାନ୍ତି। ଆଉ ଏପଟେ ଜୟପୁରରେ ଗୋଟେ ଜଗନ୍ନା ଥ ଙ୍କର ମନ୍ଦିର ଅଛି ଆମେ ସେଇଠିକି ଯାଉ ସେଇଠି ରଥଟଣା ଏ ସବୁ ଦେଖି ଦେଖିକି ଆସୁ। ଆଉ ପୁରି ତ ବହୁତ ଭିଡ଼ ଥାଏ ଏତେ ଯିବାକୁ ସ
ପୁରୀ ତ ଯାଇ ହବନି ନା କିନ୍ତୁ ରଥ ଟଣା ତମେ ଏକା ଯାଅ ନା କାହାକୁ ସାଙ୍ଗେରେ ନେଇକି ଯାଉ।
ନାଇଁ ନାଇଁ ସମସ୍ତେ ଆମେ ଯା ମାନେ ସାଙ୍ଗ ହେଇକି ଯାଉ।
ଆ ହ ଭଲ।
ହୁଁ।
ଆଉ ଆଉ ତାହେଲେ କୋଉଠି ପାଖ ଆଉ କଉଠି ସବୁ ଵୁଲିବାକୁ ଯାଇଛ ସବୁ କୁହନ୍ତୁ ଆଉ ସବୁ ଆମ ମହାବିନାୟକ ଇଆଡ଼େ ଅସ ଶନ୍ତି
ହଁ ମହାବିନା ଜଉଛି ମୁଁ ମୁଁ ସେପଟେ ଯାଜପୁରରେ ରହିବା ରହି ଚି ସତର ବର୍ଷ ଯାଙ୍କେ ରହିଚି।
ସତର ବର୍ଷ କଣ ଏକରେ କରୁଥିଲେ କି ପଢ଼ାପଢ଼ି?
ମୋର ସ୍କୁଲିଙ୍ଗ ସେଇଠି ମାନେ ମୋ ବିଦ୍ୟାଳୟ ସେଇଠି ମୋର ମହାବିଦ୍ୟାଳୟ ବି ସେଇଠି ମୋର ସବୁ କିଛି ସେଇଠି ପାଠ ପଢ଼ା ସରିଛି। ଆମ ଘର ହଉଚି ବଡ଼ଚଣା।
ତମର ବଡ଼ଚଣା?
ଆଜ୍ଞା।
ଆଛା କାହିଁକି ମତେ ଏଇନା କଣ କହିଲ ଗୋଟେ ଆଉ କୋଉଟି ଗୋଟେ କହିଲ କଣ?
ଏଇଟା ମୋର ଏଇଟା ମୋର ଶାଶୁ ଘର।
ଆଚ୍ଛା ଆଚ୍ଛା ବଡଚଣଆ ଆମେ ଏଇ ପାଖା ପାାଖି ଆଉ।
ଆଜ୍ଞା।
ହଁ ଏ ପାଖାପାଖି ଆଉ। ଆଉ ତମକୁ କଣ କଣ ଖାଇବାକୁ ତମକୁ ଭଲ ଲାଗେ? ଗେ ତା ବିଷୟରେ ଟିକେ କୁହନ୍ତୁ।
ଖାଇବା ଉପରେ ମୁଁ ସବୁବେଳେ ସନ୍ତୁଳିତ ଆହାର ଖାଏ। ମତେ ବେଶୀ ତେଲ ମସଲା ଭଲ ଲାଗେନି। ବେଶୀ ରାଗ ଭଲ ଲାଗେନି କି ବେଶୀ ମିଠା ଭଲ ଲାଗେନି। ସବୁ ଜିନିଷ ମିଡିୟମ ହେଇଥିବ ମଧ୍ୟମ ଧରଣର ଖାଦ୍ୟ ମତେ ଭଲ ଲାଗେ। ଭାତ କୁ ମୁଁ ବେଶୀ ଗୁରୁତ୍ଵ ଦିଏ କାହିଁ ନା ମତେ ତେ ଲାଗେ ଯେମିତି ଭାତ ଖାଇଲେ ମୋ ଶରୀରରେ ମାନେ ଇଏ ହୁଏ।
ଆଉ ତ ଆଉ ତମକୁ ଗୁପଚୁପ ଆଉ ତମକୁ ଗୁପଚୁପ ଖାଇବାକୁ ଭଲ ଲାଗେ ଗୁପଚୁ ଚୁପ ଖାଇବାକୁ ଭଲ ଲାଗେ?
ନାଇଁ ମୁଁ ସେ ଯୋଉ ବାହାର ଜିନିଷ ପ୍ରତି ଏତେ ଭଲ ପାଏନି। ମୋ ଦେହରେ ଯାଏନି ବାହାର ଜିନିଷ।
ଗୁପଚୁପୁ ନାଇ। ଝିଅ ପିଲା ମାନେ ଗୁପଚୁପ ଟିକେ ଭଲ ଭଲ ପାଆନ୍ତି ତ
ଆଜ୍ଞା ନାଇଁ ନାଇଁ ନାଇଁ ସେତେକ ସେ ଅଭ୍ୟାସ ତେ ବଦ ଅଭ୍ୟାସ ନାହିଁ ମୋର। ବାହାରକୁ ଗଲେ ମୁଁ କିଛି ବି ଖାଇପାରେନି ଗୁପଚୁପ୍ ଚାଟ କି ଏଗୁଡ ବାହାର ଜିନିଷ ମୁ କିଛି ଖାଇପାରେନି। ଆଇଦ ଯଦି ଯିବି ଘରୁ କିଛି ଖାଇବା ନେଇକି ଯିବି ନହେଲେ କାକୁଡି
ଆଉ ଯୋଉ ଆଉ ଫଳର ଯୋଉ ସାଲାଡ ତିଆରି ହଉଚି ସେଇ ପ୍ଲେଟ ତାକୁ ହିଁ କିଣିକି ଖାଇବି।
ଓ ହଉ ଯା ଭଲ ଜିନିଷ। ଆଉ
କ୍ ଚୋଲି ଦହିବରା ଫ ବରା କିଛି ଖାଇପାରେନି କି ମୁ ନାଇଁ।
ପସନ୍ଦ ଜିନିଷ।
ଭଲ ଲାଗେ ସାଧା ସିଧା ସିମ୍ପଲ ସନ୍ତୁଳା ଉପରେ ଭଲ ପାଏ ମୁଁ ତର ତରକାରୀ ହେଇଥିବ। ବହୁତ କମରେ ନହେଲେ ସାଧାରେ ଅଦା ଅଦା ଜିରା କରି ପାଉଡର ଦେଇକି ଯୋଉ ତରକାରୀ ହୁଏ।
ଆଉ ଇଏ ତମେ ଆଉ ଲେମ୍ବୁ ପାଣି ପିଓ?
କଣ କହିଲେ?
ଏ ଲେମ୍ବୁ, ଲସ୍ସି ଏସବୁ ପିଅ।
ହଁ ହଁ ସେଗୁଡିକ ସବୁ ଭଲ ଲାଗେ ପିଇବା ପାଇଁ।
ଦଇ ଆଉ ଦହି
ପୁରୀ ତ ପୁରୀ ଯେତେବେଳେ ଯାଏ ସେତେବେଳେ ଟଙ୍କ ତୋରାଣି ଗୋଟ ବୋତଲରେ ଭର୍ତ୍ତି କରିକି ନେଇ ଆସେ। ମୁଁ ତାକୁ ପିଇ ପିଇକି ଘରକୁ ଆସେ ପୁରା।
ହୁଁ ଆଉ ଦହି ପଖାଳ?
ହଁ ପ ଭାତ ଉପରେ ଯେ କୌଣସି କ ମାନେ ଖାଇବା କହିବେ ମୁଁ ଖାଇବାକୁ ଭଲ ପାଏ କରିବାକୁ ବି ଭଲ ପାଏ।
ଅହୋ ଆଉ କଣ କୁହନ୍ତୁ।
ଆଉ ଆପଣଙ୍କର
ନାଁ ମୁଁ ବା ଖାଇଲି ଗୋଟେ ଗୁପଚୁପ ଖାଇଦଲିି ତ ଟିକେ ହଁ ସେଇ ବିଷୟରେ ମନେ ପଇଲା ତମକୁ କହିଲି।
ଆଚ୍ଛା ଆଚ୍ଛା। ଗୁପଚୁପ ର ପ୍ରସ୍ତୁତି ପ୍ରଣାଳୀ ଆପଣ ଜାଣିଛନ୍ତି? ଗୁପଚୁପ ର ପ୍ରସ୍ତୁତି ପ୍ରଣାଳୀ ଜାଣିଚନ୍ତି?
ନାଇଁ ଗୁପୁ ଚୁପ୍ ଜାଣିନି, ଇଏ ଯଉ କିଣା ଗୁପୁଚୁପ୍ ଯଉ ଆମ ଦୋକାନରୁ ଯାଇକ କିଣି ଆଣିବ, ତାକୁ ଛାଣି ଦେଇ ସେ କହ ନା ଦାରୁ କାଲି ଛେଲା ଛେ ଖାଇଲା ବେଳୁ ଛେଲା ଉଠିଛି ମାନେ ଜୀବ ତଳ ମୁଁ ଖାଇଛି। ପ୍ରସ୍ତୁତ କରି ଜାଣିି ଆଳୁ ଫାଳୁ ଚକଟି ଦେବି ଟିକେ ଖଟା ପାଣି କରିଦେବି ଏ ଇଆ ଟିକେ ଜାଣିଛି। ଆଉ ଅଧିକା କିଛି ଆଉ ଜାଣିନି।
ଆଉ ମୁଁ ଆପଣଙ୍କୁ ଟିକେ ଛାଡିକି ପହ ହଁ ନାଇଁ ନାଇଁ ମୁଁ ଟିକେ ହଁ ମୁଁ ଜାଣିଛି ମୁଁ ଆପଣଙ୍କୁ ଟିକେ ଛାଡିକି ତାହେଲେ ଫୋନ କରୁଛି ଆପଣଙ୍କୁ ରେସିପି ଜଣେଇବି ଆପଣ କରିବେ। ନିଜେ ଚାଖିବେ ଯଦି ପାରିବେ ମୋ ପାଖକୁ ଟିକେ ପଠେଇଦେବେ।
ତମେ ଶୁଣ ଶୁଣ? କେତେବେଳେ ଫାଙ୍କା ହେଇକିରି ମତେ କେତେବେଳେ କଲ୍ କରିବେ ଜାଣିଲି ମୁଁ ତ ଏନ ଟିକେ ଯାଉଛି ବାପା ଡାକିଲେଣି ଯିିବି ଯାଣିଲେ? ତମେ ସାଙ୍ଗେ କଥା ହେଇକି ବହୁତ ଭଲ ଲାଗିଲା। ହଁ କେବେ କେବେ କରିବୁ। ହଉ ହଉ ହଉ ହଉ ହଉ ହଉ ରୁହ। ହଉ ହଁ ଧନ୍ୟବାଦ।